ହ୍ୟାଲୋ?
ନମସ୍କାର୍ ଭାଇ।
ନମସ୍କାର ଭାଇ। କଣ ଖବର?
ହଁଅ-ଅ ଭଲ ଖବର।
ଆଛା, ଆଉ ଏତେ ଦିନ ପରେ ମନେ ପକେଇଲ?
ମନ ପକେଇ ଏଇ ଗୋଟେ ମାନେ ଆମେ ମୁଁ ଭାବୁଥିଲି ବସିକି ବଡ଼ଭାଇ?
ହୁଁ, ହଁ କୁହ କୁହ।
ଭାବୁଥିଲି ମୁଁ ବସିକି ଯୋ ଜନସଂଖ୍ୟା ଯୋଉ ବୃଦ୍ଧି ହଉଛି ଆମେ ତାକୁ କେମିତି ଅ କଣ ଅଟକେଇବା ସେ ବିଷୟରେ କିଛି ମୋତେ ମାନେ ଜାଣିପାରୁନି କିଛି ବୁ ମୋତେ ଟିକେ କୁହନ୍ତୁ କଣ।
ତା ମାନେ କିଛି ଗୋଟେ ଅସୁବିଧା ହେଇଛି ଆଉ ନହେଲେ ଆପଣ ଏସବୁ ବିଷୟରେ ଆଲୋଚନା କେବେ ତ କରନ୍ତିନି? କଣ ଗୋଟା ହେଇଛି ତାହେଲେ ଆଉ, ଆଚ୍ଛା। ଜନସଂଖ୍ୟା, ଜନସଂଖ୍ୟା ତ ସେମିତି ଦେଖିବାକୁ ଗଲେ ଯୋଉ ଇସ୍ ତାପରେ ବର୍ତ୍ତମାନ ଜନସଂଖ୍ୟା ବଢ଼ି ବଢ଼ି ଯାଉଚି।
ହ୍ୟାଲୋ ହ୍ୟାଲୋ।
ଆଗାମୀ ଦିନରେ ହଁ
ଭାଇ ଟିକେ ମାନେ କଣ କହିଲ କଣ ଚଲାଚଲି କରୁଛନ୍ତି ଯଦି ଟିକେ ମାନେ ବସ୍ ଯାଆନ୍ତୁ ଗୋଟେ ଜାଗାରେ ଶଦ୍ଦ ଆଉଛି ବହୁତ୍। ଆଜ୍ଞା, ଆଜ୍ଞା। କୁହନ୍ତୁ ହ୍ୟାଲୋ?
ହଁ ମୁଁ କହିଲିକି ଜନସଂଖ୍ୟା ଯୋଉ ହିସାବରେ ବର୍ତ୍ତମାନ ବଢି ବଢି ଯାଉଚି, ସେଟା ଆଗାମୀ ଦିନରେ ଗୋଟେ ମାନେ ବହୁତ ବଡ଼ କଣ କହିଲେ ସମସ୍ୟା ହବାକୁ ଯାଉଛି ହଁ ବହୁତ୍ ବଡ ସମସ୍ୟା, ଖାଲି ଛୋଟ ସମସ୍ୟା ନୁହେଁ ଏଇଟା ଗୋଟା ବିରାଟ ସମସ୍ୟା ଦେଇ ଦେଖାଦେବ।
ଆଜ୍ଞା।
ତ ଆପଣ ମାନେ କେମିତି ସତର୍କ ରହିବେ ସେଇ ମୁଁ ଆପଣଙ୍କୁ କହୁଛି ଆଉ ଜନସଂଖ୍ୟା ତାକୁ ଆପଣ କେମିତି ନିମନ୍ତ୍ରଣ ନିୟନ୍ତ୍ରଣରେ ରଖିବେ। ସେଇଟା ବି ମୁଁ ଆପଣଙ୍କୁ କହିବି, ଧ୍ୟାନର ସହିତ ଆପଣ ଟିକିଏ ଶୁଣିବେ, ଠିକ୍ ଅଛି?
ଆଜ୍ଞା, ଆଜ୍ଞା।
ପ୍ରଥମେ ଆପଣ କଣ କରିବେ, ଜନସଂଖ୍ୟା ବଢୁଛି କଣ ପାଇଁ ମତେ ଆପଣ କୁହନ୍ତୁ? ଆପଣଙ୍କ ହିସାବରେ ଜନସଂଖ୍ୟାଟା ବଢୁଛି କେମିତି କହିଲେ ଦେଖିବା?
ଆଜ୍ଞା ମୋ ହିସାବରେ
ହୁଁ।
ଆଜ୍ଞା ଯୋଉ ମାନେ ଏବେ ଯୋଉ ହଉଛି ଜଣଙ୍କା ଘରେ ମାନେ ଚାରି ପାଞ୍ଚଟା ପୁଅ କିବା ଝିଅ ଆଜ୍ଞା, ମୋ ମତାମତ ଦେଲେ-ଏ-ଏ-ଏ ମାନେ ଜଣକା ଘରେ ଦିଜଣ ପୁଅ କିମ୍ବା ଝିଅ ହେଲେ ଚଳିବ।
ନା ନା ମୁଁ କହୁଛି ଆପଣଙ୍କୁ ଆପଣ ଟିକେ ଧ୍ୟାନର ସହିତ ଶୁଣିବେ।
ଆଜ୍ଞା।
ପ୍ରଥମ କଥା ହେଲା ଜନସଂଖ୍ୟା ବଢୁଛି ଆମର ଶିକ୍ଷାର ଅଭାବ କାହାର ଅଭାବ?
ଶିକ୍ଷା ର।
ଶିକ୍ଷା ଯେଉଁଟାକୁ ଶିକ୍ଷାର ଅଭାବରୁ ଜନସଂଖ୍ୟା ବଢ଼ୁଛି। ଶିକ୍ଷାର ଅ ଆଉ ଗୋଟେ ହେଲା ଦ୍ଵିତୀୟ ନାରୀମାନ ଙ୍କୁ। ଠିକ ଭାବରେ ପୁରୁଷ ତୁଳନାରେ ସମ୍ମାନ ମିଳୁନି ନାରୀଙ୍କୁ ସ୍ ସମ୍ମାନ ଦ୍ୱିତୀୟ। ତୃତୀୟ ହେଲା ଦୁର୍ବଳ ମାନସିକତା କଣ?
ଦୁର୍ବଳ ମାନସିକତା।
ଦୁର୍ବଳ ମାନସିକ ଚତୁର୍ଥ ସବୁଠୁ ମେନ୍।
ଆଜ୍ଞା।
ଅର୍ଥର ଅଭାବ।
ଆଜ୍ଞା।
ଏଇ ଚାରୋଟି କାରଣରୁ ବର୍ତ୍ତମାନ ଜନସଂଖ୍ୟା ବଢ଼ୁଛି ଆଉ ଗୋଟେ ପଞ୍ଚମ କାରଣ।
ଆଜ୍ଞା।
ଯୁବଗୋଷ୍ଠୀ। ଯୁବଗୋଷ୍ଠୀ ମାନନଙ୍କର। ସଂରକ୍ଷିତା ପ୍ରଥମେ ଆମେ ଯିବା ଶିକ୍ଷା ଆଡକୁ ଦେଖ। ଗୋଟେ ଲୋକକୁ ଯଦି ଆମେ ଶିକ୍ଷା ଦବା ଠିକ ଶିକ୍ଷା ଦବା ଆପଣ ତ ଉଚିତ ଶିକ୍ଷା ପାଇଛନ୍ତି। ଆପଣ ଦେଖନ୍ତୁ ଆପ ଆପଣଙ୍କର ଜେଜ ତା ଜେଜ ରେ ଯେତିକି ଗୋଟେ ଲୋକ। ତାଙ୍କର ଛୁଆ ଜନ୍ମ କରୁଥିଲେ ବର୍ତ୍ତମାନ ଯୁଗରେ ଆଉ ସେତିକି କରୁଛନ୍ତି କି?
ନା ନା।
କିନ୍ତୁ ଆଗରୁ ଯାହା ବଢ଼ିଯାଇଛି ତ ସେଇଥିପାଇଁ ଜନସଂଖ୍ୟା ବର୍ତ୍ତମାନ ବଢ଼ି ବଢ଼ି ଯାଉଛି। ଯଦି ଆମେ ଶିକ୍ଷା ଦବା ଗୋଟେ ଆପଣ ବର୍ତ୍ତମାନ ଶିକ୍ଷିତ ଲୋକ ହ୍ୟାଲୋ।
ଆଜ୍ଞା ଆଜ୍ଞା ଆଜ୍ଞା।
ଆପଣ ତ ଶିକ୍ଷିତ ଲୋକ ଆପଣ ପାଠ ପଢୁଛନ୍ତି ଆପଣଙ୍କ ବର୍ତ୍ତମାନ ନା ଖୁବ୍ ଜୋରରେ ଦୋଟି ଛୁଆ କରିବେ ନା ଦଶଟା ଛୁଆ କରିବେ କି ଆପଣ?
ନା ଦୋଟି।
କଣ ପାଇଁ କରିବେ ଦୁଇଠି କାରଣ ଆପଣ ପାଠ ପଢ଼ୁଛନ୍ତି ଆରେ ଭାଇ ଗୋଟିଏ ଛୁଆକୁ ଆଜିକା ଦିନରେ ପାଠ ପଢ଼ାଇବା ତାକୁ ଛୋଟରୁ ବଡ଼ କରିବା ତାର ଭଲମନ୍ଦ କଥା ବୁଝିବା। ଏଟା ଗୋଟା କେତେ ଅସାହାଜିକ ବର୍ତ୍ତମାନ ହେଇପଡୁଛି। ବର୍ତ୍ତମାନ ଆମେ ଏଇନା ତିନି ଚାରୋଟି ଛୁଆ ଜନ୍ମ କରିବା। ତା ପାଇଁ ଅର୍ଥର ତ ଅଭାବ ରହିବ ଠିକ୍ ସେ ଆମେ ଏଇ ଛୁଆକୁ ଯା ଦେଖିପାରିବା ନା ସେଇ ଛୁଆକୁ ଦେଖିପାରିବା ନା ସେଇ ଛୁଆକୁ ଦେଖିପାରିବା ପୁ ବାଧ୍ୟ ହେଇକି ସେମାନେ ସେମାନ ତାଙ୍କ ତାଙ୍କର ଜୀବନରେ ମନ ଇଛା କାମ କରିବେ ଓ ଅ ସାମାଜିକ କାମ କରିବେ ଦୁର୍ଘଟଣା ଆଡ଼କୁ ଯିବେ। ପ୍ରଥମଟା ଏଇଟା ହେଲା ଶିକ୍ଷା ଦ୍ଵିତୀୟ ହେଲା ନାରୀମାନଙ୍କୁ ସମ୍ମାନ।
ଆଜ୍ଞା।
ନାରୀମାନଙ୍କୁ ସମାନ ସମାନତା ଯେଉଁଟା କୁହନ୍ତି ଯଦି ଗୋଟେ ପୁଅ ଗୋଟେ ଘରୁ ପାଠ ପଢ଼ୁଛି ତା ସ୍ଵାମୀ ଗୋଟେ ଗୋଟେ ଘରେ ମୂର୍ଖ। ଆଉ ଗୋଟେ ଘରେ ସ୍ତ୍ରୀ ମୂର୍ଖ ଆପଣ ସେଇଠି ଦେ ଖିବେ ଯୋଉ ଘରେ ସ୍ତ୍ରୀ ମାନେ ପାଠ ପଢନ୍ତି ଯୋଉମାନେ ନାରୀ ମାନଙ୍କକୁ ଅଶିକ୍ଷା ଦିଆଯାଏ। ମୁଁ ଏଇନା ଆପଣଙ୍କୁ କହିବି ଯେ ଆପଣ ପାଠ ପଢୁନାହାନ୍ତି ଆପଣଙ୍କ ସ୍ତ୍ରୀ ଭଲ ପାଠ ପଢିଛି। ଆପଣ ବାଧ୍ୟ କରିବେ ଆପଣ ସ୍ତ୍ରୀକୁ ତିନୋଟି ଛୁଆ ପାଇଁ ସେ କେବେ ବି ରାଜି ହେବେନି। ସେ କହିବେ ଗୋଟିଏ ନହେଲେ ଜୁ ଦୁଇଟି। କିନ୍ତୁ ଗୋଟେ ଯିଏ ଶିକ୍ଷା ପାଇନି ଯୋଉ ନାରୀ ତାକୁ କହିବେ ସେ ସାଙ୍ଗେ ସାଙ୍ଗେ ରାଜି ହେଇଯିବ ଆପଣ ହୋଉ ତାହେଲେ ବୁଝିପାଇଲେ ତ ପ୍ରଥମ ହେଲା ନାରୀମାନଙ୍କୁ ଶି କ୍ଷା ନାରୀ ମାନଙ୍କୁ ସମ୍ମାନ ଦବା ଦରକାର। ଏଇ ଜିନିଷ ହେଲା ପ୍ରଥମ କାରଣ ବୁଝିଲେ ନା ଟିକେ ଦୂରେଇକି ଆସ ଯିଏ ବି ଯାହା ଗପୁଚି ଆପଣ ଟିକେ ଦୂରେଇ ଆସନ୍ତୁ।
ଆଜ୍ଞା।
ହଁ ତାପରେ ହେଲା ଦୁର୍ବଳ ମାନସିକତା। ଦୁର୍ବଳ ମାନସିକତା କଣ? ନା ମୁଁ ଗୁଟେ ଲୋକ ମୋ ଚାରିପଟେ ବୋହୁତ ସାରା ଲୋକ ରହୁଛନ୍ତି। ଆଜି ଭଲ ମନ୍ଦ ଅଛି। ଝଗଡା ହବ ଇଏ ହବ। କାଲି ସକାଳେ ମୁଁ ଭାବିବି ଯଦି ମୋର ପାଞ୍ଚଟା ପୁଅ ଥିବେ।
ଆଜ୍ଞା।
ତାହେଲେ ସେମାନେ ମୋତେ ଝଗଡାରୁ ଅଟକେଇ ପାରିବେ। ମୁଁ ବି ଗୋଟେ ସବଳ ପରିବାର ସବଳ ଲୋକ ହୋଇକି ବଞ୍ଚିବି। ତ ଏଇଟା ହୋଉଚି ଦୁର୍ବଳ ମାନସିକତା ନିଜକୁ ମାନେ କହନ୍ତି କି ସମାଜ ଆଖିରେ ଦୃଢ ଦେଖିବା ପାଇଁ ବାପା, ମା ମାନେ ଚାହାନ୍ତି କି ମୋର ଚାରି ପାଞ୍ଚଟା ପୁଅ ହୋଇଯାଉ। ଆମେ ଆରାମରେ ରହିବୁ ସେମାନେ ଆମ ଭଲ ମନ୍ଦ କ ଥା ବୁଝିବେ ତ ଏଇଟା ହୋଉଚି ଗୋଟେ ଦୁର୍ବଳ ମାନସିକତା ଏଥିପାଇଁ ମଧ୍ୟ ଜନସଂଖ୍ୟା ବଢି ବଢି ଯାଉଚି।
ଆଜ୍ଞା।
ପ୍ରକୃତ କଥା ଅର୍ଥର ଅଭାବ।
ଆଜ୍ଞା।
ଆଜ୍ଞା ମୁଁ ଗୁଟେ ମୋର ଗୋଟେ ପୁଅ। ମୋ ପୁଅ ବଡ ହେଲା। ସେ ଦିନକୁ ଗଲା ପାଂଶହ ଟଙ୍କା ନେଇକି ଆସିଲା। ଯଦି ମୋର ପାଞ୍ଚଟା ପୁଅ ଥିବେ। ସମସ୍ତେ ପାଂଶହ, ପାଂଶହ ନେଇକି ଆସିବେ ମୋର ଅର୍ଥ ବଢିଲା ନା ଅର୍ଥ କମିଲା ଆପଣ କୁହନ୍ତୁ।
ଆଜ୍ଞା ଅର୍ଥ ବଢିଲା।
ତ ଲୋକମାନେ କଣ କରୁଚନ୍ତି ନା ଯେହେତୁ ସେମାନେ ଗରିବ ଇଏରେ ରହୁଚନ୍ତି। ଖାଦ୍ୟ ପେୟର ଅଭାବ ରହୁଚି। ସେମାନେ ଚାହୁଁଚନ୍ତି କି ମୋର ଅଧିକା ଛୁଆ ଜନ୍ମ କରିବି। ସେମାନେ ଅଧିକା ରୋଜଗାର କରି ମୋତେ ଆଣି ଦେବେ ଫଳରେ ଭବିଷ୍ୟତରେ ମୋର ଆଉ ଅର୍ଥର ଅଭାବ ରହିବ ନାହିଁ। କିନ୍ତୁ ଏଇଟା ଭୁଲ୍‌ ଜିନିଷ ଏସବୁ ଭାବିବାଟା ଏଗୁରା ଭୁଲ୍‌ ତାପରେ ହେଲା ଯୁ ବକ ମାନେ ଯୁବ ସ୍ତର ନିମ୍ନଗାମ ଆଡକୁ ଗତି କରୁଚି। ପିଲାମାନେ ବିବାହ କରୁନାହାନ୍ତି। ସିଧା ତାଙ୍କ ଗର୍ଲଫ୍ରେଣ୍ଡ ବା ଯେଉଁ ବୟଫ୍ରେଣ୍ଡ ଆପଣ ଯେଉଁ କୋହୁଚନ୍ତି ତାଙ୍କ ଦ୍ୱାରାସମ୍ପର୍କ ରଖି ଅଯଥାରେ ଛୁଆ ଜନ୍ମ କରୁଚନ୍ତି ବୁଝିପାରୁଚନ୍ତି ନା। ଏଟା ଗୋଟେ ଶୁଣିବାକୁ ଆପଣଙ୍କୁ କୁ ଅଲଗା ଲାଗିବ କିନ୍ତୁ ଏଟା ନିରାଟ ସତ୍ୟ। ସେମାନେ ଆ ଫଳରେ ବି କିଛି ଜନସଂଖ୍ୟା ବଢି ବଢି ଚାଲିଚି ତ ବର୍ତ୍ତ ମାନ ଯୋଉ ମୁଁ ଯୋଉ ପାଞ୍ଚଟି ପଏଣ୍ଟ କହିଲି ଆପଣଙ୍କୁ ଯୋଉ ପଦ ରଖିଲି। ଏଇ ପାଞ୍ଚଟା କେବଳ ନୁହଁ ଅନ୍ୟ ପଦ ବି ଅଛି। ମୁଁ ଯୋଉ ପାଞ୍ଚଟା ରଖିଲି ଆପଣଙ୍କୁ କହିଲି। ଆଚ୍ଛା ଆର ଆପଣ ଗୋଟେ ଭଲ କୋଶ୍ଚିନଟେ ମତେ ପ୍ରଶ୍ନଟା କରିଥିଲେ। କି ଆମେ ଏଇମାନଙ୍କୁ ନିମନ୍ତ୍ରଣ ନିୟନ୍ତ୍ରଣରେ କେମିତି ରଖିବା। ପ୍ରଥମ କଥା ବନ୍ଧୁ ଶିକ୍ଷା ଶିକ୍ଷାଟା ସମସ୍ତଙ୍କୁ ଦବା। ସମାନ ଶିକ୍ଷା ସମସ୍ତେ ପାଇବା ଦରକାର ବୁଝିଲ ନା ତାପରେ ଲୋକମାନଙ୍କୁ ବସେଇ ସରକାର ଦ୍ୱାରା ବିଭିନ୍ନ ପ୍ରକାରର ପୋଷ୍ଟର ହୋଉ ବ୍ୟାନର ହୋଉ ଯୋଉ ଆମର ସବୁ ହୋଉଚି ଟିଭି ମାନଙ୍କରେ ଯୋଉ ଆଡଭାର୍ଟାଇଜ୍ ଦୋଉଚି ତ ସେଗୁରା ସ ଦେଇକି ଲୋକମାନଙ୍କୁ ଟିକେ ଆମେ ଶିକ୍ଷିତ କରିବା। କରିସାଇଲା ପରେ ଆଉ ଗୋରେ ଜିନିଷ ହୋଉଚି। ଯୋଉ ମାଗଣା ଜିନିଷ ଆମକୁ ମିଳୁଚି। ମୁଣ୍ଡ ପିଛା ପାଂଶହ। ଯେତେବେଳେ ଆମର ନିର୍ବାଚନ ଟାଇମ୍ ହୋଉଚି। ମୁଣ୍ଡ ପିଛା ପାଂଶହ ଆଚ୍ଛା ଆପଣଙ୍କ ଘରେ ଦୁଇଟି ଲୋକ। ଆପଣଙ୍କର ମୁଣ୍ଡ ପିଛା କେତେ ପଡିଲା?
ଆଜ୍ଞା।
ଗୋଟା ଲୋକଟା ଗଲା ଆପଣଙ୍କୁ ପଇଷା ବାଣ୍ଟି ବାକୁ କହିଲା ଆପଣଙ୍କ ଘରେ ଦୁଇଟି ଲୋକ ଅଛନ୍ତି। ଆପଣଙ୍କୁ କେ ପାଞ୍ଚଶହ ଟଙ୍କା ଲେଖାଁଏ କେତେ ଟଙ୍କା ଦେବ ହଜାର ଟଙ୍କା ଦବ।
ହଜାର ଟଙ୍କା ଦବ।
ଯଦି ପାଞ୍ଚଟା ଲୋକ ଥିବେ ଆପଣଙ୍କୁ କେତେପଇସା ମିିଳିବ?
ଆଜ୍ଞା ପଚିଶହ।
ପଚିଶଶହ ତ ଏଇଠି ଜନସଂଖ୍ୟାର ଫାଇଦା ହେଲା ନା ଜନସଂଖ୍ୟାର ଇଏ ହେଲା।
ଫାଇଦା ହେଲା ନା ଆଗେ।
ନାଇଁ ଫାଇଦା ନୁହଁ ଆପଣ ଏଇ ପଚିଶଶହ ଟଙ୍କା ମାତ୍ର ଦୁଇ ଦିନ ପାଇଁ ଦେଖୁଛନ୍ତି। ତାପରେ ଆପଣଙ୍କ ଘରେ ଯଦି ଦୁଇଟି ଲୋକ ଥିବେ ଆପଣଙ୍କର ଇନକମ୍ ହଉଛି ଦଶ ହଜାର ଟଙ୍କା। ଆପଣ ଭଲସେ ରହିବେ ନା ସେଇ ଦଶ ହଜାର ପାଞ୍ଚଟା ଲୋକ ଆପଣ ଭଲସେ ରହିବେ ମତେ ଟିକେ କହିଲେ ଏଇଟା।
ଭାଇ ଆ ଆଜ୍ଞା ଯୋଉ ଓ ଆପଣ କୋଶ୍ଚିନ୍ଟା ଆଉଥରେ କହିବେ ଶୁଭା ଗଲାନି ଆଜ୍ଞା।
ଆପଣ ପ୍ରତି ମାସରେ ଆୟ କରୁଛନ୍ତି।
ଆଜ୍ଞା।
ଆପଣଙ୍କ ଘରେ ଦୁଇ ଜଣ ଲୋକ ଆପଣ ଦଶ ହଜାର ଟଙ୍କାରେ ଦୁଇ ଜଣ ଲୋକଙ୍କୁ ଖୁସିରେ ରଖିବେ। ନା ଆପଣ ଦଶ ହଜାର ଟଙ୍କାରେ ଦଶଜଣ ଲୋକଙ୍କୁ ଖୁସିରେ ରଖିବେ।
ଆଜ୍ଞା ଦୁଇ ଦୁଇ ଜଣ ଲୋକ ଖୁସିରେ ରଖିପାରିବି।
ତ ତେଣୁକରି ଆପଣ ଏଇଟା ଚିନ୍ତା କରନ୍ତୁ କେବେ ବି ଚେଷ୍ଟା କରିବେନି ଜନସଂଖ୍ୟା ବଢ଼େଇବା ପାଇଁ। ପ୍ରଥମେ ଆଗେ ନିଜେ ସଚେତନ ରୁହନ୍ତୁ ଆପଣଙ୍କର ବନ୍ଧୁ ପରିବାର ବର୍ଗ ଯେଉଁ ଦୂରିୟ ସଜନ ସବୁ ଅଛନ୍ତି ସେମାନଙ୍କୁ ବୁଝାନ୍ତୁ। ଜନସଂଖ୍ୟା ଫଳରେ କେତେ କ୍ଷୟକ୍ଷତି ହଉଛି ଜନସଂ ସଂଖ୍ୟା ବଢ଼ିବା ଦ୍ୱାରା ଯାନବାହାନ ସଂଖ୍ୟା ବଢ଼ୁଛି। ସେମାନଙ୍କର ଖାଦ୍ୟପେୟ ସଂଖ୍ୟା ବଢ଼ୁଛି। ଯାହା ଫଳରେ କି ଆମର ଯୋଉ ଗୋଟିଏ ବିଲରେ ଥର ପାଞ୍ଚ ବସ୍ତା ଧାନ ବାହାରୁଥିଲା। ବର୍ତ୍ତମାନ ଲୋକ ସାର ପକେଇକି କେମିତି ଦଶବସ୍ଥା ବାହାରିବ ସେଥିପାଇଁ ଚିନ୍ତା କରୁଛନ୍ତି। କଣ ପାଇଁ ଏ ଜନସଂଖ୍ୟା ପାଇଁ ତ ଆପଣ ଚେ ଚେଷ୍ଟା କରନ୍ତୁ ଜନ ସଂଖ୍ୟାକୁ କେମିତି ନିମନ୍ତ୍ରଣ ରଖିବେ ନିୟନ୍ତ୍ରଣ ଭିତରେ ରଖିବେ ସେଥିପାଇଁ ଆପଣ ପଦକ୍ଷେପ ନିଅନ୍ତୁ। ଆଚ୍ଛା ବନ୍ଧୁ ମୁଁ ଆପଣଙ୍କୁ ଏଇ ଫୋନ୍ କଲ୍ ମାଧ୍ୟମରେ ଗୋଟେ କଥା କହୁଛି ଆପଣ ମୋ ପଦକ୍ଷେପକୁ ସ୍ୱୀକାର କରୁଛନ୍ତି ନା କରୁନାହାନ୍ତି।
ଆଜ୍ଞା କରୁଚି।
ବୁଝିପାରିଲେ ତ ଆପଣ ଏଇ କଥା ମୋର ରଖିବେ ନା ରଖିବେନି?
ଆଜ୍ଞା ରଖିବି ନିଶ୍ଚୟ ରଖିବି।
ଆଚ୍ଛା ଧନ୍ୟବାଦ ଯାହା ହଉ ଆପଣ କହିଲେ ମତେ ବହୁତ ଖୁସି ଲାଗିଲା। ଆଉ ବର୍ତ୍ତମାନ ତ ମୋର ସମୟ ହେଇଗଲାଣି।
ଆଜ୍ଞା।
ଟିକଏ ଯିବି କାମରେ ମୋର ପିଲାମାନେ ଫୋନ କଲେଣି ନା ଆଉ କଣ? କହୁଛନ୍ତି ପୋଡ଼ି।
ଆଜ୍ଞା ଆପଣ କଣ ଖାଇକି ଯିବେ?
ହଁ ହଁ ମୁଁ ଖାଇକି ପଳେଇବି ଆଉ ହଁ ଆପଣ ଏବେ ରଖନ୍ତୁ ଆଉ ମୁଁ ଟିକେ ଯିବି ଆଉ
ଆଜ୍ଞା ଆଜ୍ଞା।